ଭୟସ ଆସୁଛି।
ହଁ।
କଣ କରୁଥିଲେ?
କିଛି ନାଇଁ ଏଇ ବସିଛି।
ମୁଁ ଏଇଠି ବୁଲୁଥିଲି ଛାତ ପରେ ବର୍ଷା ପାଇଁ ନେଟୱାର୍କ ନାହିଁ। ନାଇନ ନାହିଁ ଚାର୍ଜ ନାହିଁ କିଛି ନାହିଁ।
ଖାଇସାରିଲେଣି କଣ ଖାଇଲେ? ହଁ ଯେ ଥଣ୍ଡା ହେଇଥିଲା ସରିଯାଇଛି କାସ ରହିଯାଇଛି ସବୁ କାସ ହଉଛି ଇଆଡେ। କଣ ଖାଇଲେ?
ଆଉ ତମେ କେତେଟା କଲଣି?
ଏ ସେ ସବୁ କଥା ହେଵା ମନା ଅଛି।
ନା ଏବେ କଥା ହେଲେ ଚଳିବ।
ଉଁ କାହିଁକି ରିକ୍ସ ନେବା ଛାଡିଦିଅ ଆଉ କଣ ଖାଇଲେ କଣ?
ଉଁ ଖାଇଥିଲି ବରା, ଆଳୁଚପ।
ସକାଳୁ ଭ ହଁ ସେଇ ସବୁ ଖାଇଲେ ଭଲ ଆମ ଇଆଡେ ରୁଟି ରୁଟି ଭଜା ଖାଅ ରୁଟି ଭଜା ଖାଅ ସବୁଆଡେ ରୁଟି। ପ୍ରାଏ ଦିନତ ମତେ ଭଲ ଲାଗେନି ମତେ ବରା ତରକାରୀ ସବୁ ଦେଇଦିଅନ୍ତେ ମୁଁ ଖାଇ ଦେବି।
ଆଉ ଏବେ ଆଉ କଣ କରୁଛନ୍ତି ପାଠ ପଢୁଛନ୍ତି?
ହଁ ପଢୁଛି ମାନେ କଣ କଂପିଟେଟିଭ ପାଇଁ ପ୍ରିପାର ହଉଛି।
ହଁ ହଁ।
ଏବେ କିଛି ଦିନ ପଢିନି ଆଉ।
ବଢିଆ ଆଉ ଘରେ ସମସ୍ତେ ଭଲ ଅଛନ୍ତି କଣ କରୁଛନ୍ତି ଘରେ?
ହଁ ଭଲ ଅଛନ୍ତି ତମର।
ଏଇଠି ମା ନଥିଲା ମା ଯାଇଥିଲା ମାମୁଁ ଘରକୁ ଆସିକି ଏଇ ରୋଷେଇ କରୁଛି। ମୁଁ ଯାଇଥିଲି କାଜି ହାଟ ଟିକେ କାମ ଥିଲା ସଉଦା ନେଇକି। ଗୋଟେ ପେପର୍ ଦେବାର ଥିଲା ଗୋଟେ ଜଣଙ୍କ ତାଙ୍କୁ ପେପର୍ ଦେଇକି ସଉଦା ନେଇକି ଏଇଠି ଆସିକି ବସିଥିଲି। ଆଜାନ ହେଇଗଲାଣି ଯାଉଛି ନମାଜ ପଢିବି। ହଁ। ହୁଁ, ଆମର ନମାଜ ପଢିବା ପୁରା ଦରକାର ନା ବୋଉ ପାଟି କରି କହେ ନମାଜ କାହିଁକି ପଢ଼ୁନୁ। ବାଡେଇବ ଫ୍ରିଜ୍ ବି ଖରାପ ହେଇଯାଇଛି ଫ୍ରିଜ୍ ସଜାଡିବାକୁ ଗୁ-ଡାକିବି ଯାଇକି ଗୋଟେ ଲୋ
ମାନେ ତୋମେ କେତେ ଟାଇମ୍ ପଢ?
ପାଞ୍ଚ ଟାଇମ୍।
ନା ଦିନରେ?
ହଁ ଗୋଟେ ଦିନରେ ପାଞ୍ଚ ଟାଇମ୍ ପଡୁ। ଗୋଟେ ସକାଳେ ନାଇଁ ନାଇଁ ସେମିତି କିଛି ନୁହଁ। ଯେମିତି ଗୋଟେ ଗୋଟେ ଅ, ଆମେ ଇଏ କରୁନୁ ମାନେ ମୁଖସ୍ଥ କରୁନୁ।
ହଁ।
ସେ ସବୁ ଆମେ ମୁଖସ୍ଥ କରି ସେ ତୋମ ତୋମର ଯେମିତି ଗୋଟେ ଗୋଟେ ମୋ-ପୂଜା ପାଇଁ ଗୋଟେ ଗୋଟେ ଇଏ ରହୁନି। କଇ କହିକି ପୂଜା କରନ୍ ମନ୍ତ୍ର ମନ୍ତ୍ର ହଁ ଆମର ଏଇ ସେମିତିରେ ମନ୍ତ୍ର ରହୁଛି। ସେଟା ଘଷିକି ରଖିଥିବ ଆଉ ନମାଜ ପଢ଼ିବା ପାଇଁ ସେଠି ପଳିବ ପାଞ୍ଚ ଟାଇମ୍ ନମାଜ ପଢ଼ୁଛୁ। ଗୋ ଟେ ସକାଡେ ପଢୁଚୁ ସୁଁ, ସକାଳୁ ଚାଟା ସାଢେ ଚାରଟାରେ।
ହଁ।
ତାପରେ ଗୋଟେରେ ପଡୁ ଏଇ ଏବେ।
ହଁ।
ତାପରେ ଚାଟା ବେଳେ ଯି ଏଇ ଦି ତିନି ଘଣ୍ଟା ଯିବ ଚାଟା ବେଳେ ପଢିବୁ। ତାପରେ ସନ୍ଧ୍ୟା ଛଅଟାରେ ପଢିବ। ତାପରେ ରାତି ଆଟାରେ ପଡିବା। ଏମିତି ଚାଲିଥିବ ସନ୍ଧ୍ୟାରେ ଯୋଉ ନମାଜ ପଢିକି ଉଠୁ ଚୁ ତାପରେ କେ-ଆମର ଗୋଟେ ବହି ଅଛି ସେୟା ପଢୁଛୁ। ଏଇ ସବୁ ଆଉ କଣ। ଆଉ କଣ ଖାଇବେ ଏବେ?
କଣ ଭାତ, ଡାଲି, ଭଜା, ଆଳୁ ଭର୍ତା ଏଇଆ।
ଆପଣ ରୋଷେଇ କଲେ ନା ବୋଉ କଲେ?
ଉଁ, ମା।
ଆଜ୍ଞା ଓହୋ, ଆପଣଙ୍କ ରୋଷେଇ ଆସେ
ନା ନା ମୋତେ ଆସେନି।
ହିଁ, ମୋତେ ଆସେ। ମୋତେ ସବୁ କରିବା ଆସେ। ଖାଲି ବିରିୟାନୀ ଟା ଆସେନା। ତାହେଲେ ଓ ସବୁ କରଦିିଏ।
ତୋମକୁ ତ ବିରିୟାନୀ କି ପସନ୍ଦ ନା?
ହଁ, ଆଉ ଇଏ ଅଛି ଅ, ଲାଇନ୍ ଅଛି?
ହଁ ଲାଇନ୍ ଅଛି। ହଁ ବର୍ଷା ହଉଥିଲା ସକାଳୁ ଏବେ ଛାଡିଗଲା।
ହଁ ଆମର ତ ଏଇଠି ସକାଳୁ ହେଇନି ବର୍ଷା। ଟିକେ ଅଛି ଭଲ ପାଗଟା ଅଛି ଏବେ।
ଅଁ, ହଁ।
ଆଉ
ଆଉ।
ଖାଇବେ କେତେବେଳେ।
ଖାଇବି ନା କଣ ଏ ଖାଇଥିଲି ତ ଏବେ କାମ ମା ନଥିଲେ ଆଇଲେ ଏ କାମ ସର
ହଉ ଆପଣଙ୍କୁ ଭଲ କଣ ନ କି ବର୍ଷ ଦିନ କରିବାରେ।
ଖାଲ ତ ପେଚରା ପେଚରା ଲାଗୁଛି।
ସବୁଆଡେ ତ ହଁ କାଦୁଅ।
ହଁ।
ସେଇଥିପାଇଁ। ଆମର ତ ଏଠି ଲାଇନ୍ ବି ନାହିଁ ମୋ ଫୋନ ଟିକେ ବି ଚାର୍ଜ ନାହିଁ କେବେ ସୁଇଚ ଅଫ୍ ହେଇଯିବ ମୁଁ ତ କଣ ଲଗେଇ ଦେଇଛି କି ଜଣ ଚିଡ଼ ମାରୁଛି କାଲି ରାତିଠୁ କ ଲାଇନ୍ ଯାଇଛି ଜାଣିଛ। କାଲି ରାତି ଛଅଟାରେ ଯାଇଛି ଏ ଏବେ ଆସିଲା ଗ ବାରଟାରେ ବାରଟାରେ ଗୋଟେ ହେଲାଣି ଛାଡିଦେଲା। ମୁଁ ନଥିଲି ମୁଁ ଯାଇଥିଲି ବାହାରୁ କାମ କରିବା ପାଇଁ ମୁଁ ଆଉ ଚାର୍ଯ ଲଗେଇନି।
ଆ
ଆଁ ଜମା ଜମା ଅଛି ସାତ ପରସେଣ୍ଟ ଅଛି ମୁଁ ବ୍ୟାଟେରୀ ସେବାରୁ ମାରିକି ରଖିଛି କେବେ ଯାଇକ ଯିବ କି ଜଣେ।
ଓ ହୋ।
ହୁଁ ଆଉ ଆପଣ ଏବେ ଫ୍ରି ଅଛନ୍ତି ମୁଁ ଖାଇସାରିଲି ଚା ଲାଇନ୍ ଯାଉଛି ବଡ ବାପାଙ୍କରେ ଇନଭେଟରରେ ବ ବ ବସ ସିଦ୍ଧିିବି
ହୁଁ।
କଥା ହେ
ହଁ ସେମିତି ବି ତ ହଉଛି ଆମର ତ ତ ଇନଭର୍ଟର ବି ଅଛି।
ଆମର ଇନଭେଟର ନାହିଁ ଥିଲା ଗୋଟେ ଥିଲା ସେ ଜଳିଗଲା ଆଉ ଆ ବାପା ଆଣିନାହାନ୍ତି ବାପା ଏଠି ରହୁନାହାନ୍ତି ପଟନା ରେ ରହୁଛନ୍ତି ତ ସେ ଆସୁଛନ୍ତି ବର୍ଷରେ ଥରେ।
ସୋମପଟନା
ଆ
କୋଉଠି ରହୁଛନ୍ତି ପା
ବିହାର ବିହାର ପଟନା
ଓହୋ।
ଆ ସେ ଆସନ୍ତି ବର୍ଷରେ ଥରେ ଆସନ୍ତି ନହେଲେ ଛଅ ସାତ ମାସରେ ଥରେ ଆସନ୍ତି। ସେ ଆସିଲେ ସବୁ କାମ କରୁଛନ୍ତି। ଆସିବେ ଏବେ ହେଇଗଲାଣି ଡିସେମ୍ବର ରେ ଆସିବେ ନା
ଓଁ ହୁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଶୋଇଛନ୍ତି କଣ କରିବେ? ଆଉ ମୁ ତ ଏଇଠି ଶୋଇଛି ଆଉ
ଖାଲି ଶୋଇବା ହି ତ ଭଲ ନାଁ ବର୍ଷା ଦିନରୁ ମୁଁ ମାନେ ଖରାବେଳେ ଶୁଏନା ରାତିରେ ଜଲଦି ସୋଏ ନଅ ସାଢେ ନଅଟାରେ ଆଚ୍ଛା।
ମୁଁ ବି ସେଇ
ଖରାବେଳେ ଶୋଇବା ଗଲେ ମତେ ଅଜୀବ ଲାଗେ ପୁରା ଉଠିଲେ ପୁରା ଯେମିତି ଲାଗିବ କିଛି କିଛି ହଁ କିଛି ନ ଥିବନି ଦୁନିଆରେ
ହୁଁ।
ଏମିତି ନାହିଁ।
ତମେତ କଟକ
ଆଜ୍ଞା।
କଟକ ପା
ହଁ ସାଲେପୁର।
ହଁ।
ଆପଣଙ୍କର
ଆମର କେଉଁଝର।
ହଁ ଏତେ ଦୂର ମୁଁ ଯଦି ଯାଇନି କେଉଁଝର ଏ କେଉଁଝର ପାରିତ୍ରୀ ପୁରୀ ଏ ସବୁ କେବେ ବି ଯାଇନି?
ସମୁଦ୍ର ଯାଇନ?
ନା ଖାଲି ନନ୍ଦନଖାନା ଯାଇଥିଲି ଆଉ କୋଉଠି ଯାଇନି। ଖାଇକି କଣ କରିବେ?
ଖାଇକି ମୁଁ ତ ଶୁଏ ମୁଁ ରାତିରେ କଣ ସବୁବେଳେ କଣ ମୁଁ ଦିନଟାରେ ବି ଶୁଏ। ସୋଇବା ଆଗ।
ଶୋଇବା ଭଲ ନାଇଁ ଆମର କାମ ଅଛି ମୁଁ ଏବେ କାମ କରିକି ଖାଇବି ଖାଇକି ବାସନ ମାଜିବି ବାସନ ମାଜିକି ଯାଇକି ବଡ ଭଉଣୀ ଆସିଛନ୍ତି ତାଙ୍କ ପିଲା ଅଛି ସେ ଖାଲି କହିବେ ଖେଳିବେ ଖେଳିବ‌ଆସେ ସେ ମ ସାଙ୍ଗରେ ଟିକେ ଭଲ ପାଆନ୍ତି ମତେ ନା ସେ କହିବ ଆସୁ
ଆରେ ତମେ ନମାଜ ପଢିବା ପରା କହୁଥିଲ।
ହଁ ଯିବି ଏବେ ପଢିବି ବା।
ମାନେ ଠାକୁରଙ୍କ ସହି ମାନେ ଠାକୁର ପୂଜା ଯେମିତି ତମର ସେମିତି
ହଁ ମାନେ ଆମ ତମେ କାହା ମାନେ କାହାକୁ ନେଇକି କୁହନ୍ତୁ ଆମର ଗୋଟେ
ହଁ।
ତାପରେ ଯେମିତି ସବୁ ଅଛନ୍ତି କ୍ରିଷ୍ଣା ଜଗନ୍ନାଥ ଏ ସବୁ ଅଛି ଆମର ଗୋଟେ ଗୋଟେକୁ ଆମେ ପୂଜା କରୁ।
ହଁ।
ହୁଁ ପୂଜାରି ନୁହେଁ ମାନେ ଆମେ ତାଙ୍କ ପ୍ରତି ହଁ ଇଏ କରୁ ହଁ ହଁ।
ଦେଖ ତମର ଯେତେବେଳେ ଜଣେ କିଏ ମରିଗଲେ ହେଲା ତାହେଲେ ତମେ ତମେ ଏ ନମାଜ ପଢିପାରିବ?
ଅ ହଁ ପଢିପାରୁଛୁ।
ମାନେ ଯେମିତି
ଆମର ସବୁଦିନ ସେମିତି ରହେ ଆମ ପର୍ବ ବି ରହିଲେ ନମାଜ ପଢିବା ଦରକାର କିଏ ମରିଲେ ବି ନମାଜ ପଢିବା ଦରକାର୍। କୁ କୁଆଡେ ଯିବ ବି ନ ଯିବା ପଡିବା ଦରକାର କାହା ଘରକୁ ବି ଯିବ ପଡିବା ଦରକାର। ପଢିଲା ପୁରା ଇଏ ନିହାତି ଦରକାର ଯଦି ହୁଁ ଦେହ ଭଲ ନଥିବ ନହେଲେ ତିନି ଦିନ ଚାରି ଦିନ ଯିଏ ଯିଏ ଯାଉଛନ୍ତି ଅଲଗା ଅଲଗା ଜାଗାକୁ
ହଁ।
ସେ ନ ପଡିଲେ କିଛି ନୁହେଁ ଉଁ ତାପରେ
ନ ପଢୁ
ନାଇଁ ତାପରେ ଆମେ ପିଡିକି ମାନେ ଏକ୍ସଟ୍ରା ପଢିକି ଆମେ ଦେଇ ଦଉଚୁ ଏମିତି ରହୁଚି। ଯଦି ନ ପଡିବ ନା ତ ସ ଆମେ ମାନେ ଗୋଟେ ମାନେ କେମିତି କହିବି ଯେମିତି ଗୋଟେ ବହିରେ କେତେ ବିଷୟ ରହୁଚି ନା ସେମିତି। ନମାଜ ରେ ବି କେତେଟା ରହୁଚି ନମାଜ। ତ ଯିଏ ବହୁତ ମାନେ ଉପରେ ରହୁଚନ୍ତି ଯିଏ ନମାଜ ରହୁଚି ସେଟା ସେଇଟା ମିଶେଇ ମିଶେଇ ମିଶେଇକି ପାଞ୍ଚ ଟାଇମ୍ ର ଦି ତିନି ଦିନ ଦେଇ ଦଉଚି ଏକ୍ସଟ୍ରା। ପୁରା ମେକଅପ୍ ହେଇଯାଉଚି ଆମର ଏମିତିଆ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ।
ଉଁ ହୁଁ। ହଁ ବୋଉକୁ କ ହଁ ମତେ ବି କରିଥିଲେ ଭିଡିଓ କଲ ମୁଁ ଯାଇଥିଲି ବାହାରେଥିଲି ନା ଉଠେଇ ପାରିଲଣିି ମୁଁ କହିଲି ଘରେ ଯାଇଁକି କରିଚି ଘରେ ତ ଚାର୍ଜ ନାହିଁ କଣ କରିବୁ
ଆସିଲେ କଲ କରିବୁ ହଉ ହଉ ହଉ ହଉ। ହୁଁ।
ଠିକ୍ ଅଛି।